ହଁ ଶୋଇନ କି?
ନାଇଁ ଶୋଇନି।
ଓହୋ, ନାଇଁ ଶୋଇନି। ଚାଲିଚି ତ କାମ ଆଉ।
ଓ ହୋ, ହଁ।
ପୁଅ ଉଠିଲାଣି ବୋଧେ?
ଉଁ, ହୁଁ, ହୁଁ, ମୁଠି ପଡଲା ବି
ଏ ଆବାଜରେ ଉଠି ଯାଇଥିବ।
ହୁଁ, ହୁଁ।
ଅଃ। ଆଉ
ଆଉ ଖାଇବା ସରିଲାଣି ସମସ୍ତଙ୍କର?
ହଁ, ହଁ ଆମର ସମସ୍ତଙ୍କର ଖାଇବା ପିଇବା ସରିଲାଣି।
ଓ, ହଁ।
ଆଉ କଣ କରୁଚ?
ଏମତି ମୁଁ ଅଛି ଛୁଆ ପାଖରେ। ତା ପାଖରେ ନ ରହିଲେ ସି
ହଁ ଆଚ୍ଛା ତୁମର ତୋମର ସେପଟେ ମାଣବସା ବି ତ ଥିବ?
ହଁ, ହଁ ଅଛି ମାଣ ବସା। ଅଛି ହଁ, ହଁ ଘରେ ବସାନ୍ତି ବି।
ଆଚ୍ଛା କେମିତି କଣ ନିୟମ ନୀତି ଅନୁସାରେ ବସାନ୍ତି?
ହଁ, ହଁ ସେଇଟା ମୁଁ ତ ସେମିତି ମାନେ ଭଲରେ ଦେଖିନି। ସବୁବେଳେ ଶାଶୁ ନି ବସାନ୍ତି। ଏମିତି ସବୁ ମାନେ ଧାନ ମାଣ କରି
ହଁ, ହୁଁ।
ସେ ମାଣ ଉପରେ ରଖି ତା
ପଣା କଣ ହୁଏ? ସେଟା ଯଦି ନ ଆସୁଚି ନାଇଁ ପିଠାପଣା କଣ ହୁଏ ସବୁ?
ଅ, ହଁ, ପିଠା ହଉଛି ମଣ୍ଡା ପିଠା ହଉଚି। ଆଉ ଆ, ମଣ୍ଡା ପିଠା
ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କିଛି ଶୁଭୁନି। ହ୍ୟାଲୋ।